ହାଲୋ।
ହାଲୋ ମୁଁ କଇଲି ନାଇଁ ଆପଣଙ୍କ ନେଟୱାର୍କ ପ୍ରବ୍ଲେମ୍ ମୁଁ କଇଲି ନେଟୱାର୍କ ପ୍ରବ୍ଲେମ୍ ହେଲା ବୋଲି କଟିଗଲା ବୋଧେ କଲ୍ ଟା ନା କି?
ହଁ। ଆପଣ ଆଡୁ କଟି ଯାଇଚି ମୋର ତ ଠିକ ଫୁଲ ଭାବରେ ନେଟୱାର୍କ ଅଛି କାରଣ ମୁଁ ବାହାରେ ଅଛି।
ସେଥିପାଇଁ ବୋଧେ କଟିଗଲା ନାଁ କି କଣ କରୁଛନ୍ତି ଏବେ?
ହୁଁ।
କିଛି ନାହିଁ ଜଷ୍ଟ ମୋବାଇଲ ଦେଖୁଚି ଏଇନା ଆଉ। ଆପଣ?
ଖାଇବାକୁ ଯାଇସାଲେଣି ହଁ ଏବେ ଜଷ୍ଟ ବସୁଚୁ ଖାଇକି ଆଉ।
ହଁ ମୁଁ ତ କେତବେଳୁ, ଖିଆ ପିଇଆ ସରିଛି ଆଉ ଜଷ୍ଟ ଏଇନା ଆ ବର୍ଷା ହଉଚି ଯେହେତୁ ମୁଁ ଏଇଠି ବଇଚି ଆମ ପିଣ୍ଡା ରେ। ପାହାଚ ତଳେ ବସି
ଆଜ୍ଞା। ହୁଁ ହୁଁ ଆଉ କୁଆଡ଼େ ବୁଲାବୁଲି କରିଥିଲି ରଜ?
ରଜରେ ମୁଁ ରଜରେ ବୁଲିଥିଲି କପିଳାସ ଯାଇଥିଲୁ ମୋ ସୁମୀନଙ୍କର ମୋର ଯାଇଥିଲୁ କପିଳାସ ସେଇଆଡେ ବୁଲାବୁଲି କରିକି ଆଇଲୁ। ଆଉ ବେ ଯେହେତୁ ଭିଡ ହେଇ ଯାଇଥିଲା ସେଥିପାଇଁ ଆମେ ଟିକେ ହଉଚି ବିଳମ୍ବରେ ଟିକେ ଦେଖିଥିଲୁ ଦ ବ ହଉଚି ଶିବ ମନ୍ଦିର କୁ ଯାଇକି ଏସି ବି ଏସି ଶୀଘ୍ର ପହଞ୍ଚି ପାରିଲୁନି। ସେଥିପାଇଁ ଟିକେ ଲେଟ ହେଇଗଲା ଶୁଆ ହଉଚି ପୂଜାପୂଜି ମାନେ ଆମେ ଗଲା ଆଡକୁ ଭିଡ ହେଇଯାଇଥିଲା ବହେ ଲମ୍ବା ଧାଡି ହେଇଯାଇଥିଲା ସେ ଧାଡ଼ିରେ ଠିଆ ହେଇକି ଯିବାକୁ ପଡିଲା। ଆଉ ଧାଡି ରେ ଆସୁ ଆସୁ ଯାହା ହେଲେ ଜଣ ଜଣଙ୍କର ପୂଜା ହବ ନା ଆଉ କଣ ସମସ୍ତଙ୍କର ଏକାଠି ପୂଜା କରିଦେଇ ପାରି ଯେହେତୁ ଆମେ ସେ ଯେ ଧାଡ଼ିରେ ଠିଆ ହେଲୁ ତା ତାପରେ ଗଲୁ ହଉଚି ସେଠି କଲୁ ପୂଜା ପୂଜି କଲୁ ତାପରେ ହଉଛି ବ୍ରାହ୍ମଣଙ୍କୁ ବ୍ରାହ୍ମଣ ମାନେ ତ ଯାହା ହେଲେ କପିଳାସ ରେ ଯାହାହଲେ ତାଙ୍କର ଟିକେ ଅ ହଉଛି ଚାନ୍ଦାବାଦା ଟିକେ ଅଧିକ ନହେଲେ ତାଙ୍କ ମନ ଟିକେ ଖରାପ ଲାଗିବ। ସେଥିପାଇଁ ତାଙ୍କୁ ଦିଆ ହେଲା ତାପରେ ତା ମନ ଟା ଖୁସି ହେଲା ଆମ ମନ ବି ଖୁସି ହେଲା ତାପରେ ବୁଲାବୁଲି କରିକି ଆଇଲୁ ଆଉ ଯାଇପାରିଲୁନି ତ ସିତା ଏନ୍ତୁଡିଶାଳ ଯାଇପାରିଲୁନି। ଆଉ ଦେବସଭା ବି ଆମେ ଟିକେ ଦେଖି ପାରଲୁନି। ଆଉ ହଉଚି
ଆଉ ଆମର ନନ୍ଦନକାନନ ଦେଖିଲୁଣି ନା ସେଇଠି ଯାଇ ନାହାନ୍ତି।
ନନ୍ଦ ନନ୍ଦନକାନ ନା ସେମିତି କେବେ କୁଆଡ଼େ ଯାଇନି। ଯଦି ହୁଏ ମୁଁ ଯିବି ଆଉ ତମେ ଯାଇଥିଲ ନା କଣ?
ହଁ ଆମେ ଏବେ ଯାଇଥିଲୁ କପିଳାସ ଆମ ଯାଇଥିଲୁ ନନ୍ଦନକାନନ ବୁଲିକି ଆସିଥିଲୁ ଆଉ।
ଓ ହୋ।
ତାମାନେ ଯାଇନାହାନ୍ତି ନା ନନ୍ଦନକାନନ କୁ?
ନା ନାଇଁ ନାଇଁ ନନ୍ଦନକାନନ ମୁଁ ଯାଇନୁ ଦେଖିବା। ସମୟ ପାଇଲେ ନିଶ୍ଚୟ ଯିବୁ ହଉଛି ନନ୍ଦନକାନନ ମୋ ସ୍ୱାମୀଙ୍କର ମୋର ଯିବୁ ବୁଲିକି ଆସିବୁ ଆଉ।
ହଁ ଯାଆନ୍ତୁ ବହୁତ ଭଲ ଜାଗା ଅଛି ଆମର ସବୁମାନେ ପଶୁପକ୍ଷୀ ସବୁ ଅଛନ୍ତି।
ଆପଣ କଣ ଯାଇଥିଲେ ସାଇ ମନ୍ଦିର ବୁଲିଥିଲେ?
ହଁ ଆମେ ସାଇ ମନ୍ଦିର ଆମେ ଯାଇଥିଲୁ ଆମର ଏବେ ଭୁବନ ହଉଛି ଏ ବର୍ଷ ସାଇ ମନ୍ଦିର ହବ। ଗଣେଶ ପୂଜାକୁ ଜାଣିଥିବେ ନା କେବେ ଆସିନାହାନ୍ତି ଗଣେଶ ପୂଜାକୁ ଆମର ଇଆଡ଼େ?
ତମ ଗାଁ କୋଉ ଗାଁ କି?
ଆମର ଏଇ ଭୁବନ ଆଉ।
ଓ ହୋ। ଆଉ ତମେ ତ କହୁଥିଲ ହଉଛି ଆମ ଗାଁ ହଉଛି ଏ ନା କଣ ସୁକିନ୍ଦା ବୋଲି
ମୁଁ ମେସେଜ୍ ରେ କହିବି ଆପଣଙ୍କୁ ହେଲା।
ହଉ ଆପଣ ନା ହଉଛି ତାହେଲେ ଭୁବନ ଆଉ ଭୁବନ ତ ବଳଯାତ୍ରା ହୁଏ ଦଶହରା କେମିତି ତଳନ୍ତ ତମେ ତ ଜଣିଥିବ ଟିକେ କହିଲ?
ଆପଣ କେବେ ଆସିନାହାନ୍ତି କି ଆମ ଦଶହରା ମାନେ ଦେଖିବା ପାଇଁ?
ହଁ ଯାଇଛି ଯେ କିନ୍ତୁ ହଉଛି କେମିତି ମାନେ ଶୁଣିଛି ହେମିତି କେବେ ଯାଇନି ତ ମତେ ସେମତି ଟାଇମ ମିଳିନି।
ହଁ ଆମର ଦୁ ଦୁର୍ଗା ମା ପୂଜା ହୁଅନ୍ତି ଆଉ। ଆଉ ଲାଷ୍ଟ କୁ ଜାଣିଥିବେ ଭସାଣି ହୁଏ ଭଲ ମାନେ ଭଲ ଆସନ୍ତି ସବୁ ବାଜା ବାଜା ଆସେ ସାଉଣ୍ଡ ଆସେ। ଆଉ ଆମ ବଳଦ ବୁଲାଏ।
ହ
ଆଉ ମାଆଙ୍କର ପୂଜା ହୁଏ ବି। ହେଲୋ।
ଓହୋ ଭଲ କଥା ଯଦି ତମର ଏତେ ଇଏ ହଉଛି। ତ ପାଳନ ହଉଛି।
ଆଉ ଆମର ହଁ ଆମର ସେ ଭୁବନ ତ ଆମର ଜାଣିଥିବେ ଏଇଟା ଫେମସ ଏଇଟା ମାନେ ଭୁବନ ଏଟା ଆମର ଫେମସ ଜାଣିଥିବେ। ଦଶହରାଟା ଆଉ। ହଁ ଭୁବନ ସେଇଟା ଆମର ଫେମସ ଜାଣିଥିବେ ଆଉ।
ସେ ଭୁବନର ରେ ବହୁତ ପ୍ରସିଦ୍ଧ। କାଳୀ ପୂଜା କେମିତି ହୁଏ ମତେ ଟିକେ କହିଲେ। ଲେ ମୁଁ ଟିକେ ଖୁସି ହୁଅନ୍ତି। ମୁଁ ଏମିତି କାଳୀ ପୂଜା ଦେଖିନି ତ। ଆଛା ଆ
କଣ କହିଲେ?
କାଳୀପୂଜା କେମିତି ହୁଏ। ମତେ କହିଲେ ଟିକେ ଖୁସି ହୁଅନ୍ତି। କାଳୀ ପୂଜା।
ତମ ହଁ ଆମର କାଳୀପୂଜା ମାନେ ମାଙ୍କର ହଁ ହଁ ଆମର ଜାଣିଥିବେ ଭୁବନ ବଜାର। ମାନେ ଛକ ଛେଇ କାଳୀ ବଜାର ଅଛି। ହଁ ସେ ଆମର କାଳୀ ପୂଜା ପୂଜା ବି ହୁଏ ସେଠି। ଆଉ ଆମର ଭୁବନରେ ତିନି ଜାଗାରେ ମାନେ ଥା ମାଆଙ୍କର ପୂଜା ହୁଏ ଆଉ। କାଳୀପୂଜା ଆମେ ସେମିତି ସେମିତି ଯେମିତି ଦଶହରା ବେଳେ ବାଗିଆ ହୁଏ ଆଉ। ପୂଜା ମା ହୁଏ। ଆଉ ସେମିତି ଭସାଣକୁ କରାଯାଏ ଆଉ। ମାନେ ଦଶରା ଟିକେ ଅଧିକ ଫେମସ୍ ଆଉ। ସେମିତି ମାନେ କାଳୀପୂଜ ଦଶରାରେ ଯେମିତି ଆମର ପଚିଶ ତିରିଶଟା ମେଡ଼ ହୁଏ। ସେମିତି ନୁହଁ ଆଉ। କାଳିମାଙ୍କର ଚାରିଟା ମେଢ ହଉଛି ଟୋଟାଲ ଭୁବନରେ ଆମର। କଣ କହିଲେ?
ଆମନ ମୁଁ କିହିଲି ଏତେ ଏମିତି ହୁଏ ତାହେଲେ ନା। ନାଇଁ ମୁଁ ଶୁ
ମୁଁ କହିଲି ଆପଣଙ୍କର ଟିକେ ନେଟୱାର୍କ ପ୍ରୋବ୍ଲେମ ହେଉଚି ତ।
ନାଇଁ ମୋର ନେଟୱାର୍କ ଫୁଲ ଅଛି।
ହଁ କୁହନ୍ତୁ।
ବାହାରେ ବସିନ।
ଆପଣଙ୍କ ଭଏସ ଟାଉ ଠିକ୍ ସେ ତା ଆସୁନି। ଆପଣଙ୍କ ଭଏସ୍ ଟା ଟିକେ ଆସୁନି ତ ସେଥିପାଇଁ।
ଓ ହୋ।
ହଁ କୁହନ୍ତୁ ଏବେ?
ମୁଁ କହିଲି ଆଉ ମୁଁ ଶୁଣିଲି ଆଉ ତ ତମ ଗାଁରେ ତ ଆ ଆର ବର୍ଷ ହେଇଥିଲା। ଜଗନ୍ନାଥ ମନ୍ଦିର ହେଇଥିଲାଏଇ ବର୍ଷ। ତା ଆରବର୍ଷ ରାମ ମନ୍ଦିର ହେଇଥିଲା। ଏଇ ବର୍ଷ କିଛି ଯୋଜନା କରି
ନାଇଁ ନାଇଁ ଆମର ଫାଷ୍ଟ ହଁ ଜଗନ୍ନାଥ ପୁରୀ ହେଇଥିଲା ଆମର। ଆଉ ଏଇ ବର୍ଷ ହେଇଥିଲା ଆମର କଣ କହିଲେ? କେଦାର ସରି କେଦାରଥ ନୁହଁ। ଏ ରାମ ମନ୍ଦିର ହେଇଥିଲା। ଆଉ ଏ ବର୍ଷ ସେ ଆମର କଣ ଏ ବର୍ଷ କଣ କେମିତି ହେଉଚି। ଏ ସେମିତି କଣ ତ ରୁହ ମରତ ଏତେ ଖାସ୍ ମନେ ପଡୁନି। ତ ପୁରି ହୁଁ। ଏ ବର୍ଷ କଣ ଏମିତି ମାନେ ଆମ ଉପରେ ବ୍ୟାଚ କମେଟ କରୁଛନ୍ତି ଆଉ କହିନାହାନ୍ତି।
ହ ହଁ ଅନ୍ୟମାନଙ୍କ ଭୟସ ଆସିଲେ କଟି ଯାଇପାରେ।
କହାଁଳୁ କୁହନ୍ତୁ?
ହୁଁ ତାହେଲେ ତମେ ଠିକ୍ ସେ ଜାଣିନ?
ନା ସେ ବାହାରେ ଅଛନ୍ତି ତ। ସେ କଥା ହେବେ ବୋଲି ଗୋଟେ ସୁବିଲା ତା ଭଏସଟା ଆଉ।
ହଁ।
ହଁ ଏବେ କୁହନ୍ତୁ ହଁ କୁହନ୍ତୁ।
ଆଉ ହଉଛି ଆପଣ ତାହେଲେ କିଛି ସେ ଆ ଏବେ ଯାହା ହବ। ତମ ଜାଣିନ। ଆପଣଙ୍କର ଗଣେଶ ପୂଜା କେମିତି ହୁଏ?
ଆପଣଙ୍କ ଜାଗାରେ କଣ ସମସ୍ତୁୁ ହଉଛି।
ଆମ ଗାଁ ରେ ତ ର ହଉଚି ସବୁଠୁ ଫେମ ହୁଁ ଗଣେଶ କେତେଟା ମେଢ ହୁଏ।
ହଁ କୁହନ୍ତୁ?
କେତେଟା ମେଢ ହୁଏ ଗଣେଶ ପୂଜାରେ? ଆମର
ସେଇ ଆମର ସେଇ ଗଣେଶ ପୂଜା ଆମର ତ ଜାଣିଛନ୍ତି ଟେନ ଟେନ୍ କ୍ଲାସରେ ଯେଉଁମାନେ ପିଲା ବାହାରିବେନି କି। ସେମାନେ ତାଙ୍କର ହଁ। ହଁ କୁହନ୍ତୁ।
ମୁଁ କହିଲି ଆପଣ ଯୋଉ ଫେମସ କଥା ଏଇ ଯୋଉ ଇଏ। କହିଲା ଆମର ହଉଛି କଣ ହୁଁ ଆମର ହଉଛି କଣ ଖୁଦରୁକୁୁଣୀ ଫେମସ ଆଉ ଉଁ ଗଣେଶ ପୂଜା ହଉଛି ଫେମସ। ଯେହେତୁ ଆମର ଗଣେଶ ପୂଜା ତିନିଠା ଏଠି ହୁଏ। ଆଉ ଗୋଟେ ଦେହରି ସାହିରେ ଗୋଟେ ହେ ହୁଏ ଆଉ ଗୋଟେ ଗାଁ ଭି ଭିତରେ ଆଉ ଗୋଟେ ଗୋପାଳ ସାହିରେ ହୁଏ ସେ ତିନି ମେଢଆଙ୍କ ଏକାଠି କରିକି ଆମ ଆର ଯୋଉ ଡିଜେ ଆଣନ୍ତି ବଡ ଛୋଟ ଯାହାର ଯେ ସେତିକି ସକ୍ଷମ ସେ ସେତିକି ଧରିକି ଆସନ୍ତି। ତାପରେ ହଉଛି କାହାର କେତେ ସାଉଣ୍ଡ ହୁଏ? ସବୁ ସେ ସିଲେକ୍ସନ ହୁଏ ତାପରେ ଆରବର୍ଷ
ହଁ ହଁ କମ୍ପିଟ୍ସନ ଯୋଉ ତ ହଁ ହଁ।
ହଁ କମ୍ପିଟିସନ ହେଲା ତାପରେ ଗାଁ ଭିତରେ ତାଙ୍କର ତାଙ୍କର ବଡ ଡିଜେ ଆସିଥିଲା ଯେହେତୁ ତାଙ୍କର ବଡ ଡିଜିେ ଆଇଥିଲା। ସାନ ଡିଜେଟା ଅଧିକ ସାଉଣ୍ଡ ଶୁଭିଲା ବୋଲି ସେ କହିଲେ ତୋ ପଇସାଟା ମୁଁ କାଟିଦେବି ଟିକେ ଗଣ୍ଡଗୋଳ ଟାଇପର ହେଲା। ତାପରେ ସବୁ ସମାଧାନ ହେଇଗଲା। ତାକୁ ଟିକେ କମ କରିକି ପଇସା ଦେଲାଟି ତାଙ୍କ ମନ ଯାହା ହେଲେ ବଡ ଡିଜେ ସେ କମ ପଇସା ନେଲେ ଟିକେ ଖରାପ ଲାଗିବ। ସେଥିପାଇଁ ତାଙ୍କ ଖରାପ ଲଗା ଟାକୁ ତାପରେ ସମାଧାନ ହେଇଗଲା ତାପରେ ନେଇକି ଠାକୁରଙ୍କୁ ବୁଡେଇ ବୁଡା ଦେଇକି ତାପରେ ଯେଝା ଘରେ ରହିଲେ ଆଉ।
ହଁ ଆପଣଙ୍କ ଜାଗାରେ ଖାଲି ଗଣେଶ ପୂଜା ନାଇଁକି ଆଉ କିଛି ପୂଜା ପର୍ବ ହୁଏନି? ଯେମିତି କାର୍ତିକ ସ୍ଷୋର ଆମର ଲକ୍ଷ୍ମୀ ପୂଜା ଅଷ୍ଟପହରି
ହଁ ଆମର ଅଷ୍ଟବରୀ ସେମିତି ଆମର ପୂଜା ହଉଛି। ଅ ମା ମଙ୍ଗଳାଙ୍କର ଖୁଦୁରୁକୁୁଣୀ ଓଷା ଖୁଦୂରୁକୁୁଣୀ ଓଷା ହଉଛି ଆମର ଫେମସ ଆମର ମୂର୍ତ୍ତି ତିଆରି ହବ। ସବୁ ମୂର୍ତ୍ତି ଏକାଠି ହବ। ଚାରିଆଡେ ଆମର ଚାରି ସାହିରେ ଚାରିଟା ମୂର୍ତ୍ତି ହବ। ତିଆରି ମୂର୍ତ୍ତି ସବୁ ଏକାଠି କରାହବ। ତାପରେ ବୁଲା ହବ ବୁଲା ହେଇକି ଡିଜେ ଫିଜିେ ଟିକେ ଲାଗିବ ଟିକେ ନାଚକୀତ ହବ ତାପରେ ବୁଲାବୁଲି କରିସାରିଲା ପରେ ହଉଛି ଆମର ହଉଛି ଠାକୁରଙ୍କୁ ବିସର୍ଜନ ଦିଆହବ ବିସର୍ଜନ ଦେଇକି ସମସ୍ତେ ନିଜ ଘରକୁ ନିଜେ ଆସିବେ ଆଉ ନିଜ ଘରେ ତାପରେ ତା ପରଦିନ ଆମର ଭୋଜି ଭୋଜା ଟିକେ ବଡଟା ଆକାରେ ହେଇକି ତାପରେ ହଉଛି ଯେଝା ଘରକୁ ସମସ୍ତେ ଯିବେ ଆଉ
ହ ହୋ ଡ୍ୟାନ୍ସ ଫାନସ କରନ୍ତି ନାହିଁ ଆପଣ? ଭସାଣି ହେଲେ
ହୁଁ, ଏଇଟା ଗୋଟେ କଥା, ଯେହେତୁ ଆମେ ଅବିହାରୀ ଥିଲୁ ଡ୍ୟାନ୍ସ କରିବାଟା ତ ପ କା ନା ଝିଅ ପିଲାମାନଙ୍କର ଖୁଦୁରକୁଣି ହଉଛି, ଡ୍ୟାନ୍ସ ନ କଲେ ଆଉ ହବ କି? ଆ ହଉ ଆଉ ମୋର ଟିକେ କାମ ଅଛି ମୁଁ ତମକୁ ପରେ କଲ କରୁଛି।
ହଉ ଠିକ ଅଛି।